ହ୍ୟାଲୋ ହଁ ଏଇ
ହଁ ହଁ ତୋ ପୁଅ?
ତାଙ୍କୁ ବୋ ଧରିଛନ୍ତି।
ଓହୋ ଉଠିଛି ନା ଶୋଇଛେ।
ସେ ଅନେଇଛି।
ଅନେଈଚି।
ହଁ ସେ ଉଠିଛି ଆଉ ଶୋଇନାଇ।
ଦିନେ ଶାନ୍ତ ମୁଁ ଆଜି ଘରକୁ ଯାଉଚି
ହଁ ତୋ ଜେଜେବାପା ଯୋଉ ଏକ୍ସପାୟାଡ଼୍ କରିଯାଇଥିଲେ ଆଜି କେତେଦିନ କି?
ଆଜି ନଅ।
ଓହୋ।
ଆଜି ନଅ।
ରହିବୁ ବୋଧେ ଏଇନେ ଚାରି ଦିନ ଖଣ୍ଡେ ନା।
ତିନି ଦିନି ସୋମବାର ନା ଅଫିସ ତ ଛୁଟି ଦଉନାହାନ୍ତି କହନା କହନା। ମୁଁ କାଲି ଛୁଟି ନେଇଥିଲି, ହେଲା ଆଜି ମାନେ ଫୁଲ ଡେ ନେଇଥିଲି। ମତେ ଲାଷ୍ଟ ବେଳକୁ ସାର କହୁଛନ୍ତି ତପସ୍ବିନୀ କାଲି ଫାଷ୍ଟ ଷ୍ଟପ ଟା ପଳେଇ ଆସୁନ। ଆଉ ଦିଟା ଗାଡି ଡେଲିଭରି କରିଦବା। ଆଉ ମୁଁ କହିଲି ସାର୍ ଏବେ ଆଉ ଛୁଟି ନେଇଚି ଏମିତି କହିଲି ଏଠୁ କହିଲେ ଦେଖ ବୁଝେଇ ଦିଅ ଘରେ ଟିକେ ପଳେଇଆସ ତାପରେ ଦେଖିଲାବେଳକୁ ମୋ ଝିଅ ଦେହ ହେଇଗଲା ଖରାପ ସଖାଳୁ। ଝାଡାକୁ ବାନ୍ତି।
ଆଉ ମୁଁ ସେଥିପାଇଁ ଆଉ ଗଲିନି ଏଇନା ବାହାରିକି ଆସିଲି।
ହେଲା ସିନୁ କଲ୍ କରୁଛ କଥା ହେଲା। କଁ
ଏୟା କଣ ଖାଇଛ?
ଆଜ୍ଞା।
ତଳେ
କଣ କହିଲ?
କଣ ଖାଇଛ ଚାରିଟା ବେଳେ?
ମୁଁ।
ଚାରିଟାରେ କଣ ଖାଇଚୁ? ହୁଁ।
ହଁ ମୁଁ ଏଇନା ଖାଇଥିନି ବୁଟ ବରା ଟିକେ ଖାଇଥିନି।
କଣ ଖାଇଥିଲୁ?
ବୁଟ।
ତୁ ବା ଷ୍ଟ୍ରିଟ୍ ଫୁଡ଼ ଖାଉନୁ ୱେଟ୍ ଲସ୍ କରୁଛୁ ପୁଣି
କିଏ କହିଲା ମୁଁ ଖାଉଛି ସବୁ ଖାଉଛି।
ହେଲୋ। ହଁ ତୁପା ଖାାଉନୁ ୱେଟ ଲସ କରିବୁ। କଥାହେଉଛୁତ। ଅଁ।
ନା ଲୋ ମୁଁ ଛାଡ଼ି ନାହିଁ କରିବିନା ଆଉ ଏନା ନୁହେଁ କରିନେଇଏଇନା କେ-
ଛାଡି ଦେଇଛ। ଆଇଁଷ ଟା ଛାଡି ଦେଇଛ। ଉହୁଁ। ଆଉ କଣ କହୁଛୁ?
ଆଉ କଣ?
ହଁ। ଆଉ କଣ କେବେ ଭୋଜି ଫୋଜି କରିବା ଆଉ
ମଝିଆ ନା ପୁଅଟା ଛୋଟିଆ ଟା କୁଆଡେ ତାକୁ ଛାଡି କି ଜିମି଼।
ଉ ହୁ ତୋର ସ୍କୁଲ ବେଳର କଥା ମନେ ଅଛି ନା? ଆମେ ଯୋଉ ମାରାଥନ୍ ହେଲେ ତମ ଗାଁ ଆଡେ ଦୌଡ଼ିକି ଯାଆନ୍ତି।
ହୁଁ।
ଏଁ।
ହଁ ମନେ ଅଛି। ମନେ ରହିବନି ନା।
ସେଇ କଥା ବା ଆମେ ଆକ୍ଚୁଆଲି କେତେ ଝଗଡା ଲାଗନ୍ତି ହୁଁ
ଟିକେ ଲାଇନ୍‌ ରେ
ସାଙ୍ଗ ଯେ ସ୍କୁଲ୍ ସାଙ୍ଗ। ହ୍ୟାଲୋ।
ହଁ।
କହ।
ହଁ ଏଇ ପାର୍ସଲ ଗୋଟେ ଆସିଥିଲା ତ ସେ
ହଁ କଣ ମ ଅର୍ଡର କରିଥିଲୁ କି?
ମୁଁ ଅର୍ଡର କରିଥିଲି ଟିକେ ବ୍ଲାଉଜ୍‌।
ବ୍ଲାଉଜ୍?
ବ୍ଲାଉଜ୍ ଅର୍ଡର୍। ବ୍ଲାଉଜ୍ ଅର୍ଡର କର୍ ତିନି ମୋତେ ତ ଟିକେ ଶାଢୀ ପିନ୍ଧିବି ବୋଲି, ଏ ଯୋଉ ଗରମ ହଉଛି ଆଉ ମନ ହଉନି। ଟିକେ ସମୟ ପିନ୍ଧି ନଥିବି, ପୁଣି ମନ ଛାଡି ଯାଉଛି। ଦେଖିବା ଆଉ। ମୋତେ ଟିକେ ଇଚ୍ଛା ହଉଛି ଶାଢୀ ପିନ୍ଧିବାକୁ ଥ ଥରେ ଆଉ। ହୁଁ ହୁଁ।
ତୁ କୋଉଠି ଶାଢ଼ୀ ପିନ୍ଧୁ ଆକ୍ଚୁଆଲି କମ୍ଫର୍ଟେବଲ୍ କଣ ୱାନ୍ସ ନାଇଟି ଡ୍ରେସରେ ହେଇଗଲୁ ମାନେ ଶାଢୀ ପିନ୍ଧିବା ପାଇଁ ଆଉ ଇଚ୍ଛା ହବନି।
ହୁଁ ହୁଁ।
ଆଜି ବର୍ଷା ଜାଣିଛୁ ନା କଟକ ଭୁବନେଶ୍ୱର ପଟେ କେତେ ହଉଛି ପୁରା ସିଭିୟର୍ ବର୍ଷା।
ଫୋର୍ ଫାଇଭ୍ ସିକ୍ସ ଡବ୍ ଡବଲ୍ ଥ୍ରୀ ଫୋର୍।
ହୁଁ।
ହଁ।
ଏଇଆ ହେଉଛି କଥା ଆଉ‌ କଣ।
ଟ୍ରେ ଇସା ବ୍ଲାଉଜ୍ ଆସିଲାନି ଏଟା ଗୋଟେ ପୁଅର ଗୋଟେ ଡ୍ରେସ୍‌ ମଗେଇ
ପୁଅର କଣ ଅନଲାଇନ୍‌ ରୁ ମଗଉଛୁ ଫାସ୍ଟ କ୍ରାଇ ନା କୋଉଠୁ, ନା ବେବିଲିପ୍
କୋଉଠୁ? ଫାଷ୍ଟ କ୍ରାଏ।
ହୁଁ।
ଫାଷ୍ଟ କ୍ରାଏ ଆମର ସେପଟେ ଡେଲିଭରି ଦଉଛି?
ହଁ ଫାଷ୍ଟ କ୍ରାଏ ଏବେ ଜିନିଷ ସବୁ ଏଇଠି ଆସୁଛି।
ଆସୁଛି?
ମୋ ପୁଅ ଯଉ ହଁ ମୋ ପୁଅ ଯଉ ଗେଞି ଫେଞି ପିନ୍ଧୁଛି ସେରା ସବୁ ବେବି‌ ହଗ୍ ର।
ଆ ଆଛା, ସବୁ ଯାଉଛି ସେପଟକୁ ଡେଲିଭରି?
ମୋ ପୁଅ ଯେତିକି ଯ ଜନ୍ମ ହେଲା-ଆ-ଆ-ଆ ପରଠୁ ଯେତିକି ଡ୍ରେସ୍ ପିନ୍ଧଛି ସବୁ ଫାଷ୍ଟ୍ କ୍ରାଏରୁ। ତାପରେ ଯେତିକି ସବୁ-ଉ-ଉ-ଉ ଫାଷ୍ଟ ତ ଜନ୍ମ ହେଲା ତାର ଯେତିକି ସାରା ଜିନିଷ ସବୁ ମଗା ହେଇଥିଲା ତ ସବୁ ଫାଷ୍ଟ୍ କ୍ରାଏରୁ ମଗେଇଥିଲି ପା।
ଓହୋଃ, ଏଇଠି କଟକ ଭୁବନେଶ୍ୱର କିଛି କିଛି ଲୋକେସନ ଦଉନି।
ମୋର ତ ଆସୁଛି ଫାଷ୍ଟ୍ କ୍ରାଏ।
ହୁଁ-ହୁଁ, ଏଇଠି କେତେ କେତେ ଲୋକେସନ୍ ଦଉନି ଫାଷ୍ଟ୍ କ୍ରାଏ ଆସୁନି ବ୍ଲିଙ୍କିଟ୍ ଆସୁନି।
ଆର୍ ଆସୁଛି, ବ୍ଲିଙ୍କିଟ୍ ଆସୁନି ମ କିନ୍ତୁ
ବ୍ଲିଙ୍କିଟ୍ ତ ଭୁବନେଶ୍ୱରରେ ବହୁତ ସାରା ଜାଗାରେ ନାହିଁ ଆଉ। ହଁ। ଆଉ ଦିନରେ କଣ‌ ରୋଷେଇ କରିଥିଲୁ ଆଜି?
ଦିନରେ ହେଇଥିଲା ଆଇଁଷରେ ଟିକେ ଚିକେନ୍ ହେଇଥିଲା ଆଉ ସାଧା ଟିକେ ମଟର ତରକାରୀ ହେଇଥିଲା ଆଉ ଟିକେ ପୋଟଳ ଭଜା, ଆଉ ଟିକେ ଝୁଡଙ୍ଗ ଭଜା ଆଉ ହେଇଥିଲା ଟିକେ ପାମ୍ପଡ ଏତିକି ବାସ୍।
ଏତିକି ରୋଷେଇ କିଏ କରିଛନ୍ତି?
ସବୁ ମୁଁ କରିଛି।
ତୁ ସବୁ ତାନେ ରୋଷେଇ ଶିଖି ଗଲୁଣି ଆଁ?
ହୁଁ।
ତୁ ଆସିବ ଏଥର ଭୋଜି ହେଲେ ରୋଷେଇ କରିବୁ।
ହୁଁ।
ତୋର ମନେ ଅଛି? ନା ଆମେ ଯେଉଁ ଚିକେନ କରନ୍ତି। ମାଝି ବି ସବୁ ରୋଷେଇ କରୁଛି ରେ ସିଏ ବି ସବୁ ରୋଷେଇ ଶିଖି ଗଲାଣି କରୁଛି।
ହଁ ସିଏ ସବୁ ରୋଷେଇ କରେ ଆଉ।
ସମସ୍ତେ ବାହା ହେବା ପାଇଁ ତ ପରିପକ୍ଵ ବୟସ ହେଇଗଲାଣି ଏଥର ଆଉ।
ହଁ। ହଁ ଶିଖିବୁ କଣ ରୋଷେଇ? କଲେ ସବୁ ହବ। ଆଉ ଶିଖିବୁ କଣ? । କଣ କହୁଛୁ?
କାହାକୁ?
କଣ କହିଲୁ?
ପିଠା କଣ ଶିଖିଛୁ କି ତୁ?
ପିଠା ମତେ କରି ଆସେ ନେଇଁ। ପିଠା ଶିଖିଛି ଚାକୁଳି ପିଠା ଶିଖିଛି, ଆଉ ସୁଜ କାକରା ଶିଖିଛି ଚି।
ମୁଁ ସୁଜି କାକରା ଟା ଶିଖିନି ମୁଁ ଏଥର ଶିଖିବି ସେଇଟା।
। । ଆଉ କଣ ପିଠା ଅଛି - ଆଉ କଣ ପିଠା ଅଛି ମଣ୍ଡା ପିଠା ଅଛି ହେରା ମତେ ଆସେ ନାଇଁ। କଲେ କରିବୁ ଯଦି ଆଉ।
ଓଃ ମୁଁ ମୁଁ ଟିକେ ଟିକେ ବେଳେ ବେଳେ ଟ୍ରାଏ କରେ ଦେଖିକିନା ଯୋଉ ୟୁଟ୍ୟୁବ ରେ। ଚେଷ୍ଟା କରେ ଧୀରେ ଧୀରେ ହୁଏ। କିଛି କିଛି ହୁଏ କିଛି କିଛି ହୁଏନି। ଥରେ କରିଥିଲି ଚନ୍ଦ୍ରକାନ୍ତି ପିଠା ହେଲା।
ଚନ୍ଦ୍ରକାନ୍ତି ପିଠା କଣ କିଲୋ? କୋଉଥିରେ ହୁଏ? ମୁଗ ରେ। ହେରା ମୁଁ ଜାଣିନି।
ହୁଏ।
ମୁଗ ମାଗୁର? ମୁଗ ମାଗୁରା?
ସେଇଟା ତମ ଆଡ଼େ ମୁଗ ମାଗୁର କୁହା ହୁଏ କି? ତୋ ଶାଶୁଙ୍କୁ ପଚାରିବୁ କହିଦେବେ ମୁ ଗ ଡାଲିରେ ସେ ପିଠାଟା ହୁଏ ବଢ଼ିଆ ଲାଗେ। ଆଉ ଗୋଟେ ଥର କରିଥିଲି ଗଇଁଠା ପିଠା। ଗଇଁଠା ପିଠାର ଆଉ ମୁଁ ତାର ମାନେ କଣ ସବୁ ଏକ କରି ଦେଇଥିଲି। ଗଇଁଠା, ପାଣି ସବୁ ମିଶିକି ମାନେ ଗଇଁଠା, ପାଣି ସବୁ ମିଶେଇ ଦେଇଥିଲି, ମୁଁ କରିଥିଲି ଯେତେବେଳେ।
ଗୋଟେ ଥର କନେ ଆପେ ଆପେ ହବ ଧୀରେ ଧୀରେ। କଣ ଗୋଟେ ଥରରେ ସବୁ ହେଇଯିବ ବୋଲି ମନେ ଅଛି ନା କଣ।
ସବୁ ଭଲ କୋଉଟା ରୋଷେଇ କରୁ କହ।
ମୁଁ ନିଜେ ବି ଜାଣିନି ହେରା କଣ ଭଲ କରେ।
ତମ ଘରେ କୋଉଟା ତୁ ରୋଷେଇ କଲେ କୁହନ୍ତି ଭଲ ଲାଗୁଚି ଟେଷ୍ଟି କରିଛୁ ବୋଲି ଆଜି?
ମୁଁ ଚିକେନ। ମୁଁ ତାଙ୍କୁ ସେମତି କିଛି ମୁଁ ଜାଣିନି। ମୁଁ ତ ଯାହା କହିମି ସମସ୍ତ ମୋତ ଭଲ ଲାଗୁ
ତାହେଲେ ସମସ୍ତେ ଭଲ ପାଉଚନ୍ତି ବୋଲି କହିଦୋଉଚନ୍ତି ଯୋ ଭଲ ଲାଗୁଚି ବୋଲି।
ନା ଭଲ ବି ମୁଁ କରେ। ମୁଁ ନିଜେ କାରଣ ଯୋଉଟା ଟେଷ୍ଟ ନବନାଇଥାଏ ମୁଁ ନିଜେ ନିଜେ ଆଣିଦିଏ। ମୁଁ ତ କାଇଁ କେତେ ଖରାପ, ହଁ।
ଉଁ ହୁଁ।
ଆଉ ଘରକୁ କେବେ ଆସିବୁ?
ଘରକୁ ଦଶହରା ଆକୁ ଦେଖିଆ।
ହଁ ଦଶହରାରେ ବୁଲାବୁଲି କରିବୁ ନା ଆମରୁ ଯାଜିପ୍ରୋଡରେ ହୋଉଚି ଦଶହରା।
ଦଶହରରେ ବୁଲାବୁଲି କୁଆଡେ ଦେଖିଆ ଅଛି ତ ଦଶହରା ସାରିକା।
ହଁ ହଁ। ଆଉ କଣ କୋହୁଚି କହ।
ଆଉ କଣ।
କଣ କୋହୁନ
ଆଉ କଣ ଖବର ତୋର କହ। ଝିଅ ତାହେନେ ଦେହ ଖରାପେ। ହେଇଯାଇଚି ଟିକେ।
ହଁ ମୋ ଝିଅର ଦେହ ଖରାପ ମୋର ନୁହେଁ।
ହଁ ବା। ଆଗ ସିନୁ ବି ଆଜି ଆସିଥିବ ଆଉ ନାଁ କି?
ଆମ ସିନ ସକାଳୁ ଗଲାଣି। ମୋ ନାନୀ ମୋ ପିଇସା ମୋର ସମସ୍ତେ ସବୁ ରିଲେଟିଭ୍ ଆମେ ପଛରେ ଆମେ ସମସ୍ତଙ୍କଠାରୁ ଲାଷ୍ଟରେ ଯାଉ। ସବୁ ଅ
ଏଥର ଗନେ ଗୋଟେ ଦେ
କିଏ ଗଲା ଏଇୟା ଆଉ।
ହଁ।
ଆଉ କଣ କୋହୁଚ କହ।
ମୁଁ କିନ୍ତୁ ଅଫିସ ଫଫିସ ଯାଉଚୁ ବୋଲି ସେଥିପାଇଁ ପଳେଇ ଆସୁଚୁ ଆଉ।
ମାନେ ମୋତେ
ଅଫିସ୍ ଯାଉଚୁ ବୋଲି ତୋର ଛୁଟି ନେଉନୁ ପଳେଇ ଆସୁଚ ଆଉ।
ହଁ ଛୁଟି ନୋବୁ କେମତି କୋହୁନୁ ଗୋଟେ ଟ୍ରଷ୍ଟରେ ସେ ତ ଦାୟିତ୍ୱ ଦେଇଚନ୍ତି। କେମିତି ଛୁଟି ନୋବୁ ଖରାପ ଲାଗିିବନି ନା କହିବେ ଏମିତି ଛୁଟି ନୋଉ ଏଇୟା ଆଉ କଣ କୋହୁଚୁ ହୋଉ ତୁ ଯା କଣ କାମ କର ଆଁ। ହୋଉ ରହୁଚି ହଁ ବାଏ ବାଏ।
ହୋଉ ହଁ ହଁ ର
ମୋର ଆଜି ହେଇଗଲା ତିନି